ହ୍ୟାଲୋ ଆ। ଆପଣ କଣ ଆପଣ କଣ କରୁଥିଲେ କି? ଆଉ ଆପଣଙ୍କ ଆଡେ ଗରମ କେମିତି କଣ ହଉଛି ବର୍ଷା ଆସିଲାଣି କି ଆପଣଙ୍କ ଆଡେ।
ଗରମ ତ ବହୁତ ହଉଥିଲା ଦର ଏମିତି ରହୁଥିଲା ଯେ। ମାନେ ଏତେ ଗୋଳୁ ଗୁଳି ଗରମ ପୁରା ରହି ହଉନି ଏତେ ଜୋର ସେ ଗରମ ହଉଚି। ଆଉ ଏବେ ହେଇ କାଲି। ମାନେ ବର୍ଷା ପୁରା ସକାଳୁ ଲାଗିଚି ଘଡଘଡି ବର୍ଷା। ନା ବହୁତ ଜୋରସେ ଆମ ଏଇଠ ବି ଘର ପାଖାପାଖି। ଗୋଟେ ଗଛ ତାଳ ଗଛରେ ମାନେ ପଡିଛି। ଫଟଳି ପଡ଼ିଛି ସେ ଜଳି ଯାଇଛି ପୁରା ଆପଣଙ୍କ ସେପଟେ।
ଆମର ତ ବହୁତ ଏପଟେ ଗରମ ହଉଥିଲା। ପୁରା ଆମର ଫେବୃଆରୀ ଲାଷ୍ଟରୁୁ ଯେ ଗରମ ହଉଥିଲା ଏବେ ଟିକେ କମିଚି ଏଇ ମଝିରେ କେତେ ଦିନ ଆଗରୁ ତିନି ଦି ସପ୍ତାହ ପୂର୍ବରୁ ଦିନ ଯାକ ଖରା ହୁଏ ପୁରା ଜବର ଗରମ ହୁଏ। ଆଉ ସନ୍ଧ୍ୟାହେଲେ ଟିକେ ବର୍ଷା ଉଠେଇବ। ଯେ ସବୁଦିନ ବର୍ଷାଟା ହୁଏନି ଥରେ ଅଧେ କେବେ କେମତି ବର୍ଷାଟା ହବ। ନହେଲେ ସେମତି ବର୍ଷା ଉଠେଇକି ପୁରା ଗୁମ କରିକି ରଖିଥିବ ପବନ ବି ହୁଏ ନା। ବହୁତ ଗରମ ହୁଏ ଯଦି ବି ବର୍ଷା ହେଇଗଲା ଅ ସେ ପରେ ବର୍ଷା ହେଲା ପରେ ଅଳ୍ପ ଟିକେ ସମୟ ବର୍ଷା ହେଇଥିବ ମାଟି ତାତିକି ଥାଏ କି ରାସ୍ତା ପିଚୁ ରାସ୍ତା ହେରିକା କି କଂକ୍ରିଟ ରାସ୍ତା ସବୁ ତାତିକି ଥାଏ ବର୍ଷା ପାଣି ଛାତ ଉପରେ କି ସେଉଡ଼ା ରାସ୍ତାରେ ପଇଲେ ଆହୁରି ଅଧିକ ଗରମ ଉଠଉଚି। ସେଗୁଡା ଆହୁରି ଗରମ ଉଠଉଥିଲା ଏବେ କଣ ହେଇଚି ନା ଏଇ କାଲିଠୁ ଟିକେ କାଳ ପାଗ କରିଚି। କାଲି କାଁଳ ପାଗ ଟିକେ ଖରା ଟିକେ ଏମିତି କାଁଳ ପାଗ ଏ
ହଁ ସବୁଠି ବି ସେମିତି ଗରମ ଏବର୍ଷ ପ୍ରବଳ ହିଁ ହଉଚି।
ଲିପି ସନ୍ଧ୍ୟା ବର୍ଷା ହେଇଥିଲା ଆମ ଆଡେ। ବର୍ଷାଟା ଟିକେ ହେଇଥିଲା ବୋଲି ଟିକେ ପାଗ ଥଣ୍ଡା ଅଛି ଆଜି ବି ସେମିତି କାଁଳ କରିକି ରଖ ରଖିଛି ବୋଧେ ସନ୍ଧ୍ୟା ବେଳେ ବର୍ଷା ହେଇପାରେ ଆଉ ଆପଣଙ୍କ ଆଡେ ଆଉ କଣ? କେମତି ବର୍ଷା କଣ
କାଲି ତ ପ୍ରବଳ ବର୍ଷା କାଲି ବର୍ଷା ଘଡଘଡି ଯେ ମାନେ ଘରୁ ବାହାରି ହଉନି ଆ ଏତେ ପବନ ଛୋଟ ଛୋଟ ଗଛ ସବୁ ଛୋଟ ଛୋଟ ଛୋଟ ଗଛ ସବୁ ଆମର ଏପଟେ ଭାଙ୍ଗି ଯାଇଚି ଆଉ ଘଡଘଡି ତ ମାନେ ଘରୁ ବାହାରି ହଉନି ସବୁ ଆମରି ଗାଁ ପାଖର ଆମ ଗାଁରେ ବି ସେଇଠି ସବୁ ପଡ଼ିଚି ପାଖରେ ପାଖରେ। ଆଉ ବହୁତ ବର୍ଷା ବର୍ଷା ହଉନଥିଲା ବହୁତ ଗରମ ହଉଥିଲା। ଏଇ କାଲି ପହର ଦିନଠୁ ହଁ ବର୍ଷା ହିଁ ହଉଚି। ଅଉ କଣ ଆଉ ସେପଟେ କଣ?
ଆମର ବି ଏଇ ମଝିରେ ସପ୍ତାହେ ତଳେ ରଜ କେତେ ଦିନ ଆଗରୁ ଏପ ଏମିତି ବର୍ଷା ହେଲା ଏଇ ଭୁବନେଶ୍ଵର କଟକ ଆଡେ ଯେ ମାନେ ଆମ ଭୁବନେଶ୍ଵର ଆମ ଏ ଯୋଉ ପାଖାପାଖି ରହୁ ଚୁ ସେପଟେ ଏତେ ବର୍ଷାଟା ଜୋରରେ ହେଇଚି କିନ୍ତୁ ଏତେ ମାନେ ଏମତି ଗଛ ଭାଙ୍ଗାଭଙ୍ଗି ହେଇନି। କିନ୍ତୁ ଗୋଟେ ଗୋଟେ ଏରିଆ ଯେମିତି ଜୟଦେବ ବିହାର ହେରୀ କା।
ହଁ ଭୁବନେଶ୍ଵରରେ ତ ଦେଖାଉଥିଲା ଯେ ଏତେ ବର୍ଷା ହେଇଚି। ମାନେ ଗଛ ଆହୁରି କେତେ କଣ ସବୁ ଗାଡି ଥୁଆ ହେଇଥିଲା ଯୋଉ ଡା ରୋଡରେ ଯାଇକି ପିଟି ହେଇଯାଉଛି ଆଜବେଷ୍ଟ ଉଠେଇକିନି ବାଡେଇ ଦେଇଛି ଏମିତି ହି ସବୁ ଦେଖାଉଥିଲା।
ଆଜ୍ଞା ଆମର ସେମିତି ଜୟଦେବ ବିହାର ଆଡେ ଏତେ ଜୋରରେ ବର୍ଷା ପବନ ହେଇଥିଲା ସେହିଦିନ ଯେ ଫାଷ୍ଟ ବର୍ଷ ପବନଟା ଗଲା ମାନେ ଥରେ ଗଲା ପବନଟା ପବନଟା ଜଣା ପଇଲା କି ଗଲା ଗୋଟେ ଅ ପବନ ହେଇଚି ଜୋରେ ତାପରେ ବର୍ଷା ପକେଇଲା ବର୍ଷା ପକେଇବା ସାଙ୍ଗରେ ପବନଟା ବୁଲିକି ରିଟର୍ଣ ଆସିଲା। ରିଟର୍ଣ ଆସିଲା ଏମିତି ପବନଟା ବହୁତ ଜୋରରେ ଆସିଲା ସବୁ ଗଛ ଡାଳ ସବୁ ଭାଙ୍ଗି ଦେଇକି ଗଲା ଆଉ ଯୋଉଦିନ ସେମିତି ବର୍ଷା ଭୁବନେଶ୍ଵରରେ ହେଇଛି। ତା ପରଦିନ କଟକରେ ସେମିତି ବର୍ଷା ପୁରା ଜୋର ହେଇଛି। ବର୍ଷା ସାଙ୍ଗରେ ପବନ ପୁରା ଗଛ ଡାଳ ଭାଙ୍ଗି ଲାଇନ କଟି ତାର ଫାର ଛିଣ୍ଡି ପୁରା ଆମର ଏଇ ପାଖରେ ଗୋଟେ ଜାଗାରେ ତାର ଛିଣ୍ଡିକି ତାର ଗୋଟେ ପୁରା ପୋଡି ଯାଇକି ପୁରା ରାସ୍ତାରେ ପଡି ଯାଇଥିଲା ତାକୁ ସବୁ ବାଗା ହେଇକି କରାହେଲା। ଆଉ ସବୁ ଏମିତି ହେଇଛି ଅବସ୍ଥା ଆପଣ କୁଆଡେ ଏମତି ଜୋରରେ ପୁରା ହେଇଛି କି?
ଆମର ତ ଲାଇଟ୍ ମାନେ ଟିକେ ବର୍ଷା ହେଲେ ଲାଇଟ କାଟିଦିଏ। ତାପରେ ତା ଯୋଉ ଏତେ ଜୋର ଏଇଥରକ ବର୍ଷା ହେଲା ଯେ ରାତି ସାରା ବି ଲାଇଟ୍ ଆସିଲାନି ସେମାନେ କୋଉଠି ପାଇଲେନି କନେକ୍ସନ ତାର କୋଉଠୁ ମାନେ ତାରଟା କୋଉଠୁ ଛିଡିଛି ସେଟା ପୁରା ରାତି ତିନିଟା ହେଇଗଲା। ଲାଇଟ ଆସୁ ରାତି ତିନିଟା ହେଲା ସେଟା ଖୋଜିକି ସେ କାମ ସବୁ ଆ କଲେ ଇଲେକ୍ଟ୍ରିମ୍ୟାନ ମାନେ ଆସିକି ସେମାନେ ସବୁ ଆସିକି ସରିଲା ବେଳକୁ ରାତି ତିନିଟା ହେଇଗଲା ସକାଳୁ ସକାଳୁ ଲାଇନ ଆସିଲା। ଏମିତି ସବୁ ହେଇଯାଇଥିଲା ପୁରା ବର୍ଷା ହେଇକି ସବୁଆଡ଼େ ଛି ହେଇଯାଇଛି ଏତେ ଜୋର ବର୍ଷା ଚ
ଅ ଆମର ବି ଏବେ ମୁଁ ରଜକୁ ଗାଁ କୁ ଯାଇଥିଲି ଗାଁ ପାଖରେ ବି ମୁଁ ରଜ ପୂର୍ବ ଦିନ ଗଲି ସେଦିନ ସନ୍ଧ୍ୟାରେ ଏତେ ଜୋରେ ବର୍ଷ ଆମ ଗାଁ ଆମର ଢେଙ୍କାନାଳ ପାଖରେ ଭୁବନ ପାଖାପାଖି ଗୋଟେ ଗାଁ। ରେନ୍ଦାପାଟଣା ସେପଟକୁ ଯାଇଥିଲୁ ଯେ ରଜ ପୂର୍ବ ଦିନ ସନ୍ଧ୍ୟାରେ ଏତେ ଜୋରେ ବର୍ଷାଯେ ଲାଇନ କଟିଗଲା ଯାଇକି ରଜ ପହିଲି ରଜ ଦିନ ଅ ଯାଇକି କେତେ ଦିନ ଦି ପରେ ଦି ଦିଟା ସାଢେ ଦିଟା ଖଣ୍ଡେ କି ତିନିଟା ପାଖାପାଖି ଆସିଥିବ ପୁଣି ତା ପରେ ସେଦିନ ବି ବର୍ଷା ହେଇଗଲା ଯେ ପୁଣି ଲାଇନ କଟିଗଲା ତାପରେ ଆସିଲେ ସେଦିନ ଲାଇନ ଯାଇକି। ଅ ତା ପରଦିନ ନାଇଁ ତା ପରଦିନ ସଖାଳୁ ଆସିଲା। ସକାଳୁ ଆସିଲା ସେ ପୁଣି ପୁରା ଡିମ୍ ହେଇକି ଆସିଲା। ଲାଇନ ବଢୁଥାଏ କମୁଥାଏ ବଢୁଥାଏ କମୁଥାଏ ଏମିତି ହେଇକି ଆସିଲା। ତାପରେ ଟିକେ ସମୟ ପରେ ଠିକ ହେଇଗଲା ଆଉ ମଝି ରଜ ଦିନ ବର୍ଷା ହେଇନି। ଥାର୍ଡ ରଜ ଦିନ ପୁଣି ବର୍ଷା ସେଦିନ ରାତି ଯାକ ଲାଇନ ନାହିଁ। ଲାଇନ ପଳେଇଲେ ମାନେ ଟାୱାର ପୁରା କଟି ଯାଉଛି ନେଟୱାର୍କ ଜିଓ ଏୟା ଟେଲ କିଛି କାମ କରୁନି ପୁରା ନୋ ସିମ ହେଇଯାଉଥିଲା। କାହାକୁ କଲ କରି ହଉନଥିଲା କି କିଛି ମେସେଜରେ ବି ହଉନଥିଲା ଗାଁ ରେ ଯାକ ଲୋକ କାହାରି ଫୋନ ଚାଲୁ ନଥିଲା ଟିକେ ଫୋନ ଗୋଟେ ବି କ ପାଇଁ କଲ କରିବା ପାଇଁ ବି ହଉନଥିଲା। କେହି କିଛି ଏମର୍ଜେନ୍ସି ବା ଅର୍ଜେଣ୍ଟରେ କାହାକୁ କଲ୍ ଟିକେ କରିବା ପାଇଁ ବି ହଉନ ଏମିତି ଅବସ୍ଥା ହେଇଯାଇଥିଲା ଦିନ ଯାକ ଲାଇନ ନାଇଁ କାହାର ଇନଭେ ଯୋଉ ମାନଙ୍କର ଅଛି ଚାର୍ଜ ବି ସରିଗଲା ଏତେ ସମୟ ରଖେଇଲାନି କାରଣ ପୁରା ସନ୍ଧ୍ୟାରୁ କଟିଛି ଯେ ତା ପର ଦିନ ଦି ପର ଯାଏ। ଆଉ ରଜ ଦିନ ପୁରା ପହିଲି ରଜ ଦିନ ଯେ ସେଦିନ ଖରା ବି ବହୁତ ଜୋରେ ହଉଥିଲା ଗରମ ଇଆଡେ ଲାଇନ ନାଇଁ ଆଉ ଟାଙ୍କିରୁୁ ବି ପାଣି ସରି ଆସିଲାନି ଲାଇନ ନଥିଲେ ଆଉ ପାଣି ବି ନ ଉଠେଇ ହବନି ଟାଙ୍କିକୁ। ଇଆଡେ ଟାୱାର ବି ନା ଏ ଫୋନଟେ ବି କାହାକୁ କରିପାରିବନି କଲ କରିବା ପାଇଁ। ଏତେ ଅସୁବିଧାରେ ପଡିଥିଲା ମଣିଷ। କଣ ଏମିତି ଲାଇନ୍ କଟିଲେ କିଛି ଟାୱାର ଫାୱାର କଟିଯାଏ କି?
ନାଇଁ ନାଇଁ ଆମର ଟାୱାର କଟେନି। କିନ୍ତୁ ଲାଇଟ ଯଦି ନ ରୁହେ ମାନେ ଗାଁରେ ତ ବହୁତ ଗରମ ବି ହଉଛି। ତାପରେ ରାତି ସାରା ଶୋଇ ହୁଏନି ଆମର ସମସ୍ତେ ଗାଁ ସାରା ଲୋକ ଛାତ ଉପରେ କି ଛାତ ଉପରେ କି ରା ରାତିରେ ବାହାରେ ବସିଥିବେ କିଏ ପିଣ୍ଡାରେ ଶୋଇ ପଡିଥିବ ମାନେ ଏମିତି ହିଁ ସବୁ ମାନେ ରାତି ସରିଯାଏ। ସମସ୍ତେ ରାତି ସାରା ନ ଶୋଇବା କହିଲେ ଚଳେ। ରାତି ସାରା ବି ଶୁଅନ୍ତିନି ଲାଇଟ କଟିଗଲେ ତ ବହୁତ ପ୍ରୋବ୍ଲେମ ହୁଏ।
ଆମର ଆମର ପି ସେମତି ଲାଇନ କଟିଲେ ତ ଯାହା ଅସୁବିଧା ଯେତେ ପ୍ରକାରର। ପାଣି ନଥିବ ସେ ପାଣି ନଥିଲେ ଯାଇକି କୂଅ ନହେଲେ ନଳକୂଅରୁ ପାଣି ଆଣିବାକୁ ପଡେ। ସେଟା ପଛେ ଚଳିଯିବ ଏଇ ଯୋଉ ଫୋନ ହେଇପାରୁନି ଗୋଟେ କଲ ଟେ ବି ଯାଇ ପାରୁନି ଗୋଟେ ଏମରଜେନ୍ସି ରେ କି ଅର୍ଜେଣ୍ଟରେ ଦରକାର ଥିଲେ ତା ତାପରେ ଆଉ ସେ ମଶା ଦେ ରାତିରେ କହନ୍ତୁନି ଟେକି ନେଇଯିବେ ମଶାମାନେ। ଖାଇ ଦେଇକି ତାପରେ ବର୍ଷା ହେଇଗଲେ ଯୋଉ କଣ ଅ ପକ୍ଷୀ ଧରା ଯୋଉ ପୋ କ ଆଉ ସେଗୁଡା ହଁ ଆଉ ଗୋବର ପ ପୋକଜୁରା କୁହନ୍ତି ସେଗୁଡା ଗୁରେ। ପୁରା ଭର୍ତ୍ତି ପୋକ ହେଇଯାଉଛନ୍ତି ବସେଇ ଉଠେଇ ଦେବେନି ପୁରା ଏମିତି ସବୁ ବଡ ବଡ ପୋକ ଆହୁରି କେ ତ ପ୍ରକାର ପକ ଏନ୍ତି ସବୁ ହେଇଯାଆନ୍ତି ଖଟ ଫଟ ସବୁ ଯେତେ ଝାଡୁ କରୁଥା ସଫା କରୁଥା ସେମାନେ ଯିବେନି। ପୁଣି ଆସିକି ଟିକେ କୁଆଡୁ ଟର୍ଚ ମାରିଦେଲେ କି କଣ ଟିକେ ଲାଇଟ ମାରିଦେଲେ ସାଙ୍ଗେ ସାଙ୍ଗେ କୁଆଡୁ ଥିବେ କୁଆଡୁ ପଳେଇ ଆସୁଛନ୍ତି ତ ଘର ସାରା ପୁରା ଭର୍ତ୍ତି ହେଇଯାଉଛନ୍ତି। ଆଉ ସେଇଗୁଡା ଗାଁ ରେ ସବୁ ଏମିତି ଭର୍ତିଆ ହଉଛନ୍ତି ଆଉ ଏପଟେ ଭୁବନେଶ୍ଵର ଆଡେ ସେମିତି ପୋକ ପୋକୀ ଏତେ ନଥାଏ। ସେ ଗାଁ ପଟକୁ ଗଲେ ଏଇ ବର୍ଷା ଟିକେ ହେଇଗଲେ ସେ ଝରି ପୋକ ତାପରେ ସେ ବିଭିନ୍ନ ପ୍ରକାର ପୋକ ସବୁ ଆଜ୍ଞା।
ଗାଁ ରେ ତ ମୁଁ ବି ସେଇ ଗାଁକୁ ଯାଇଥିଲି ପ୍ରବଳ ପୋକ। ପୋକ ମାନେ ଲାଇଟ ବି ଅନ୍ କରିହବନି ଯୋଉଠି ଟିକେ ଯଦି ତମେ କ୍ୟାଣ୍ଡେଲ ଲଗାଅ କି ଚାର୍ଜିଂ ଲାଇଟ ଲଗାଉ ଯାହାବି ଲଗାଉ ଯେତେ ପୋକ ସବୁ ସେଇଠି ଆସିକି। ଆମେ ତ ବିନା ଲାଇଟ ରେ ହିଁ ଅନ୍ଧାର କରିକି ହିଁ ବସୁ ଏମିତି ପୋକ। ଆଉ ସବୁ ଭଲ କିନ୍ତୁ ଏଇଆ ପ୍ରୋବ୍ଲେମ ହଉଛି ଲାଇଟ ର ବହୁତ ପ୍ରୋବ୍ଲେମ ହଉଛି। ନହଲେ ଲାଇଟର ସମସ୍ୟା ଟିକେ ବେଶୀ ଆଉ ଗାଁରେ ଆଉ। ଟିକେ ପବନ ହେଲେ ଟିକେ ବର୍ଷା ହେଲେ ଆମର ସାଙ୍ଗେ ସାଙ୍ଗେ ଲାଇଟ୍ କାଟିଦବ।
ଆମ ଆଡେ ବି ସେମତି ସେଆ ଲାଇନ୍ କାଟିଦିଏ ସାଙ୍ଗେ ସାଙ୍ଗେ। ସେ ଯୋଉ ଏତେ ଦିନ ଆମର ଟିକେ କଣ କରନ୍ତି ନା ଯୋଉ ଅଳସ୍ଵାମୀ ଟାଇପର ଟିକେ ଥାଏ। ଆସିକି ସାଙ୍ଗେ ସାଙ୍ଗେ ବାଗେଇଦେଲେ ହେଇଯାଆନ୍ତା। କିନ୍ତୁ ସେମାନେ ବାଗଉନାହାନ୍ତି ଏମିତି ପ ପକେଇକି ରଖିଥିବେ ଯାଇକି ତାପରଦିନ ଏମିତି ହେଇକି ଆସିବ। ତାପରେ ଲାଇନ ବି କୋଉଠି ଛିଣ୍ଡି ଥାଏ ତାର କୋଉଠି ଛିଣ୍ଡି ଥାଏ ସେଟା ବି ଜାଣି ପାରନ୍ତିନି। ତାପରେ ବିଜୁଳି ମାରିଦେଇଛି କୋଉ ଏୟାରଟେଲ ନା ଜିଓ ଖୁଣ୍ଟି କୁ ଟାୱାର କୁ ବାଡି ମାରି ଦେଇଛି ବିଜୁଳି ଦେ ସେଇଥିପାଇଁ ହେଦିନଠୁ ପାଞ୍ଚ ଛ ଦିନ ହବ ରଜ ଦିନଠୁ ବିଲକୁଲ ଟାୱାର ହିଁ ଆସୁନି ଗାଁରେ। ସେ ଏବେ ଆସିଲାରୁ ଯାଇକି ଏପଟକୁ ଭୁବନେଶ୍ଵର ଆଡେ ଟାୱାର ଆସୁଛି। ଆଉ ଆପଣଙ୍କ ଆରେ କେମିତି କଣ? ହେଲା ଆଉ ମୁଁ ଟିକେ ରଖୁଛି ଆଉ ଟିକେ ପରେ କଲ କରୁଛି ଆ
ଆଜ୍ଞା।
ହ୍ୟାଲୋ ଆଜ୍ଞା ଆଜ୍ଞା।